ହ୍ୟାଲୋ ମ୍ୟାଡ଼ମ ନମସ୍କାର।
ନମସ୍କାର ମ୍ୟାଡ଼ମ।
କଣ କରୁଛନ୍ତି?
ଏଇ ବସୁଛୁ ଆଉ କଣ କରିବା।
କଣ ଘରେ ବସିଛନ୍ତି ନା ବାହାରେ ବସିଛନ୍ତି?
ହଁ ଏଇ ବାଜ ଟିକେ ଗରମ ଲାଗୁଛି।
ଓ ବାହାରେ ବସିଥିବେ ବୋଧେ।
ଆଜ୍ଞା ଆଜ୍ଞା ବାହାରେ ବସିଛୁ ଆଉ।
ଆଚଛା ହଁ ଗରମ ଟା ଦେଖନ୍ତୁ ପ୍ରବଳ ପଡିଛି ଆଉ।
ଆଜ୍ଞା ଗରମ ଟା ବହୁତ ଜରୁରୀ
ଆଷାଢ ମାସ ହେଲାଣି ଟିକେ ବର୍ଷା ବର୍ଷା ହେଲେ ଟିକେ ଥଣ୍ଡା ଲାଗିବ। ବର୍ଷା ସେ ଦିନେ ଆସିଲାଣି କିନ୍ତୁ ବର୍ଷା ନାହିଁ ବର୍ଷା ସ ରଜ ପରେ ପରେ କଣ ଟିକେ ହେଇଥିଲା ଟିକେ ଟିକେ ତାପରେ ଛାଡ଼ିଗଲା। ଆଉ ଟିକେ ଖରା ହେଲାବେଳକୁ ଟିକେ ପ୍ରବଳ ଗରମ ହେଉଛି ଆଉ।
ହ୍ଞା। ବର୍ଷା ଟା ହଉନି ବର୍ଷା ଟିକେ ହେଲେ ଆମର ନଜର ପ ତ ଆମର ଚାଷ ତ ଆମର ଟିକେ ଷ୍ଟାର୍ଟ ହେଇଯାଏ।
ଓହୋ ଚାଷ ବାସ କରନ୍ତି କିଏ ବାପା କରନ୍ତି।
ହଁ ଘରେ ବାପା ଦାଦା ମାନେ କରନ୍ତି।
ହୋଉ କଣ କଣ ସବୁ ଚାଷ ହୁଏ।
ଚାଷ ଆପଣଙ୍କର ତ ଏତେ ଫାଷ୍ଟ୍ ଆମର ଧାନ ଲାଗିଥାନ୍ତା।
ହୁଁ।
ଆଜ୍ଞା। ଧାନ ଲାଗିଥାନ୍ତା ତାପରେ ଆମର ମୁଗ ସିଝେଇ ଖରାଟିଆ ଟାଇମ୍ ରେ ମୁଗ ଚାଷ ହୁଏ।
ଓହୋ ହଁ ଧାନ କଟା ସରିଲା ପରେ ମୁଗ ତ ବୁଣା ହୁଏ।
ଆଜ୍ଞା।
ମୁଗ ହୁଏ ଆଉ କଣ?
ଆଉ ଆମର ବନ୍ଧ ସେପଟରେ ଜାଗା ବି ଅଛି ଆପଣ ବାଲି ମାଟିରେ ଆମର ବାଦାମ ବି ଚାଷ କରାଯାଏ।
ଓ ବାଦାମ୍ ବି ତାହେଲେ ଆପଣଙ୍କର ସ ଭଲ ସବୁ ଚାଷ ହୁଏ ଆଉ ଭଲ ଆଉ।
ଆଜ୍ଞା ସବୁ ପ୍ରକାର ଅମଳ କରି ଆମେ ତାକୁ ବିକ୍ରି କରିକି ଆମର ବିକି ଯାହା ହୁଏ
ହଁ।
ତାଥରେ ଆମ ପରିବାରର ଆମ ଗୁଚୁରାଣ ଆମେ ମେଣ୍ଟୋଉ ଆଉ।
ଆଚ୍ଛା ଆଚ୍ଛା ତାହେଲେ ଚାଷୀ ଚାଷ କରନ୍ତି ବାପା ଦାଦା ମାନେ ନାଇଁ।
ସେଇଥିପାଇଁ ଆମର ଟିକେ ବ ସାର ଆବଶ୍ୟକ ହଉଛି କିନ୍ତୁ ବର୍ଷା
ଆଚ୍ଛା ପନିପରିବା ଚାଷ କରନ୍ତି?
ଆଜ୍ଞା ପନିପରିବା ଆଜ୍ଞା ଆ ହଁ ଏଇ ବର୍ଷା ସିଜିନ୍ ଆମର ସେପଟ ବାଡିରେ ବି ଆମର ପନିପରିବାବି ଚାଷ କରାଯାଏ।
ହୁଁ ବିକ୍ରି ହୁଏ ନା ଘରେ ଖାଇବା କରନ୍ତି?
ନାଇଁ ଆମେ ବିକ୍ରି କରୁ ଆଉ ବାକି ଯାହାବି ଘରେ ଖାଉ ଆଉ।
ଆଚ୍ଛା ଭଲ କଥା। ଚାଷ ବାସ କରିବାଟା ଠିକି। ଆଉ ହଁ ଅମଳ କରିକି ଯାହା ଖାଇବ ଆଉ ଯାହା ବଳେ ବିକନ୍ତି ଆଉ।
ଆଗେ ଆମେ ବିକ୍ରି ପ୍ରତି ଆମେ ଧ୍ୟାନ ଦୋଉ କେମତି ବିକ୍ରି ହେଲେ ଆମର ଆମେ ଯୋଉ ପରିଶ୍ରମ ଟା କରିିବୁ ଆମ ପଇସା ଟା ଉଠିଯା
ହଁ ହଁ ସେଇଟା ଠିକି ଆମର ଘର ଘରୁ ତଳା ଯୋଉ ବଜାର ରୁ ଆମେ ଯୋଉ କିଣନ୍ତି। ଆଉ ସେଇଟା ଆମର କିଣିବାକୁ ପଡିଲାନି ଆଉ।
ନାଇଁ ସେଇଟା ଆମକୁ କରିବାକୁ ପିଇବାକୁ ପଡେନି ଆମେ ସେଇ ଆଗେ ବିକ୍ରିଟା
ଆପ କଣ କଦଳୀ ଫଦଳୀ ଅଛନ୍ତି ଅଛି ନା କଦଳୀ ଗଛ ସବୁ? ଆପଣଙ୍କ ବାରରେ
ହଁ ହଁ ଆପଣଙ୍କର କଦଳୀ ଗଛ ଆମର ଅଛି।
କଣ ପାଚଳା କଦଳୀ ନା କଞ୍ଚା କଦଳୀ?
ଆମେ କଞ୍ଚା କଦଳୀ ଚାଷ କରିଚୁ ଆମର ପୋଖରୀ ଅଛି। ପୋଖରୀ ହୁଡ଼ାରେ ଆମର କଦଳୀ ଚାଷ ବି କରାଯାଏ। ପୋଖରୀ ହୁଡ଼ାରେ ମା ମାଛ ବି ଛଡାଯାଏ।
ଆଚ୍ଛା ଆଚ୍ଛା ଭଲ କରିଚନ୍ତି ଆଉ ଆଉ ମାଛ ବିକା ହୁଏ।
ହଁ ମାଛ ଟାଇମ୍ ମାନେ ପାଣି ଯୋଉ ନଈ ବଢି ଟାଇମ୍ ରେ ଯୋଉ ପାଣି ଯାଏ।
ହଁ ଏ ନଈ ନଈ ପାଣିଲେ ନଈ ନଈ ପାଣିଲେ ସବୁ ମାଛ ପଳେଇ ଆସନ୍ତି ଆଉ
ହଁ ନାଇଁ ନାଇଁ ଆମର ଛଡା ଯାଏନା ଆଉ ରହିକାଲି ଯେ ଆପଣଙ୍କର ଆସିବେ କି ମାଛ ଏଇ ଧର ଚଳଣିଆ ମାଛ ଗୁଡ଼ିକ ଆସିକି ପୋଖରୀ ଭିତରେ ଆପଣଙ୍କର ପସିଲେଣି।
ନାଁ ହା
ଆପଣ ଛାଡିବାକୁ ଚାହିଁଲେ ବିଭିନ୍ନ ଭେରାଇଟିର ମାଛ ଛାଡି ପାରିବେ ନା ଆଉ
ହଁ ଭଲ ଆଇଟମ ର ମାଛ ସବୁ ଛାଡ଼ନ୍ତି ଆଉ
ଆଜ୍ଞା ବିକ୍ରି କରିବାକୁ ହେଲେ ଆପଣଙ୍କୁ ଭଲ ମାଛ ଛାଡିବାକୁ ପଡିବ। ଆପଣ ତ ଏଇ ମାଛ ଛାଡି ପାରିବେନି ନା।
ଆଚ୍ଛା, ଆପଣଙ୍କର ତ ସବୁ ଚାଷ ଅଛି ଆଉ ମାଛ ଚାଷ, ପନିପରିବା ଚାଷ ଆଉ ଅ ମାନେ ରବି ଫସଲ ଯାହାକୁ କହନ୍ତି ଧାନ, ଚାଉଳ, ବିରି ହଁ ଏସବୁ ଆଉ ଭଲ
ଭଗବାନଙ୍କ ଦୟାରୁ ଚାଷ ବାସ ଗୁଡିକ ଭଲରେ ଚାଲିଚି ଆଉ ଏଇଥର ଟିକେ ବର୍ଷା ନାହିଁ ବୋଲି ଟିକେ ମନ ଦୁଃଖ ଅଛି ଆଉ
ଆହା ବର୍ଷା ହେଇଯିବ ଏଇ ର ବର୍ଷା ସିଜିନ ଚାଲି ଆସିଲା କି ମାନେ ବର୍ଷା ହେଇଯିବ ଆଉ ହେଲେ ଚାଷ କାମ ଆରମ୍ଭ ହବ ଆଉ
ଯେ ଏଥର କଣ କହୁଛନ୍ତି ଯେ ଟିକେ ବର୍ଷା କମ ଅଛି ବୋଲି ବର୍ଷା ନାହିଁ ବୋଲି
ଆଉ ପାଣି ମଡେଇବାକୁ ଆପଣଙ୍କର ନାହିଁ କି କିଛି ସୁବିଧା ନାହିଁ, ପାଣି ମଡେଇକି ଚାଷ କରନ୍ତି ଯୋଉ ପାଣି ମଡେଇ
ଆଜ୍ଞା ସେଇଟା ଆ ଇସ୍ ସେଇଟା ମଟରରେ ନଦୀରେ ପକେଇକି ପାଣି ଆଣିବାକୁ ପଡିବ ଯେ ହେଲେ ଟିକେ ମାନେ ପରମିସନ ନବାକୁ ପଡ଼ିବ।
ଓହୋ
ସେମାନଙ୍କ ବିନା ଆଦେଶରେ ଆମେ ତ କିଛି କରିପାରିବୁନି ନା।
ଆଚ୍ଛା ଆଚ୍ଛା।
ଆରାମ୍ ସେ ସେଇଟା ଆଗ ହୋଇ ଯଦି ଟିକେ ବର୍ଷା ହେଇଥାଆନ୍ତା ତ ଆଉ ଗୋଟେ
ଅଟା ଯୋଉ କରନ୍ତି ଯୋଉ ପାଣି ମଡେକି ଗୋଟେ ଗୋଟେ ଧାନ କରନ୍ତି ସେ ଧାନ କଣ? ତାଇଚୀନ ନା କଣ ଗୋଟେ କହନ୍ତି ସେଟାକୁ, ସେ ଧାନ ସେଇଟା କଣ? ପାଣି ମଡେଇକି କରାହୁଏ, ନାଇଁ
ଆଜ୍ଞା। ରାଣ ସେଟା ପାଣି ମଡା ହେଇକି କରାଯାଏ। ସେଟା ଅଳ୍ପ ଅଳ୍ପ କେ ଆପଣଙ୍କର ହୁଏ।
ଆଚ୍ଛା ଆଚ୍ଛା। ଏଇ ଧାନ ଯେମିତି ପ୍ରବଳ ହୁଏ, ସେ ଧାନ ଅଳ୍ପ
ଅଳ୍ପ ହୁଏ କିନ୍ତୁ ସେଗୁଡିକ ବହୁତ ଦାମୀ ଧାନ ବହୁତ ରେଟ ରେ ବିକ୍ରି କରାଯାଏ।
ଓ ବହୁତ ମାନେ ଭଲ ଧାନ ସେଗୁରା ନା ଭଲ ଇଏର
ଆଜ୍ଞା ଆଜ୍ଞା ସେ ଚାଉଳ ସେହି ଚାଉଳ ଆମର ଇଏ ଚାଉଳ ଭିତରେ ବହୁତ ଫରକ ଆସିବ।
ଆଚ୍ଛା ଆଚ୍ଛା।
କଣ କୁହନ୍ତି ତାଇଚୀନ୍ ଧାନ ଖାଇଲେ ପେଟ ଫେଟ ଖରାପ ହୁଏ, କଣ କୁହେ କି ବେଶୀ ତା ଦେହରେ ସାର ଫାର ସାର ଫାର ଦିଆ ହେଇଥାଏ। ଆଉ ପ୍ରାୟ ଲୋକ ସେ ଚାଉଳ ଖାଇଆକୁ ଭଲ୍ ପାଆନ୍ତିନି କାଇଁକି ନା ଟାଇସିନ୍ ଧାନ ଟିକେ ଅ ଧିକା ସାର ଫାର ଦିଆ ହେଇଥାଏ ବୋଲି କି ସେ ତାକୁ ଟିକେ ଲୋକ ଖାଇବାକୁ ଡରନ୍ତି। ଅ ସେମିତି କିଛି ନାଇ ନା।
ସେମିତି କିଛି ନାଇଁ ସେ ସାର କାଇଁକି ଦିଆଯିବ। ସେଇଟା ଆମର ବର୍ଷାରେ ବର୍ଷାରେ ଯୋଉଟା ଆମର ଚାଉଳଟା ଅ ଚାଷ କରାଯାଏ
ହୁଁ
ସେଇଟା ଆପଣଙ୍କର ବର୍ଷା ପାଣି ପଡି ପଡି ପଡି ପଡିକା ସେ ଯୋଉ ଚାଉଳଟା ହୁଏ ସେଟା ସେମିତି ପାଣି ମଣ୍ଢିଲା ରକମର ଚାଉଳ ଟା ହେଇଥାଏ, ଆଉ ଆପଣ ଏଇ ଯୋଉ ଚାଉଳ ଟା ଚାଷ କରାଯାଏ ଏଇଟା ଶୁଖିଲା ଶୁଖିଲାରେ ଚାଷ କରାଯାଏ ଆପଣଙ୍କ ପରିଶ୍ରମର କରାଯାଏ ସେ ଚାଉଳଟା ଦାମିକିଆ ଚାଉଳ। ଏଇଟା ନା ମାନେ ନୁହେଁ ଯେ ଆପଣଙ୍କୁ ଭାବିବେ ଏଇଟା କମ୍ ସେମିତି କିଛି
ଓହୋ। ତାହେଲେ ଧାନ ସବୁ ଏକା ନା।
ଆଜ୍ଞା ଧାନ ସବୁ ଆପଣଙ୍କର ଏକ୍।
ଆଚ୍ଛା ଝା ଧାନ କରସାରିଲା ପରେ କଣ ତାକୁ କଣ ଉଁସ୍ ସେଇକି ଚାଉଳ କରନ୍ତି ନା କଣ?
ଆଜ୍ଞା ଧାନ କରିସାରିବା ପରେ ଆମର ଯୋଉ ମଣ୍ଡି ଅଛି ଆମ ଗାଁରେ
ହଁ।
ସବୁ ଚାଷୀ ମାନେ ସେଠିକି ଭାଇ ମାନେ ନେଇକି ଆମର ଯାଆନ୍ତି।
ହୁଁ
ସେଠି ଆମର ଆପଣଙ୍କର ଦେଖାଯାଏ ଆପଣ କେତେ ଚାଷ କରିଛନ୍ତି। କାହାର ଅଧିକା ହେଇଚି କାହାର ଫସଲ ଭଲ ହେଇଚି
ହୁଁ ହୁଁ
ସେଇ ହିସାବରେ ସେମାନଙ୍କୁ ପଇସା ପତ୍ର ବି ମିଳେ। ଆପଣଙ୍କ ଚାଉଳ ସହିତ ସେମାନଙ୍କୁ ପ୍ରାଇସ୍ ବି ଫିକ୍ସ୍ ଥାଏ। ଭଳି ଗୋଟେ ଜିନିଷ ବି ମିଳେ ଆମ ବହୁତ୍ ଭଲ ହୁଏ ଆମ ଗାଁରେ ସେଇ
ଆଚ୍ଛା ଆଚ୍ଛା।
ତାକୁ ଦେଖିବା ପାଇଁ ଆମର ସବୁ ଦେଶ ବିଦେଶର ଲୋକମାନେ ଥାନ୍ତି ଆସିକି ସବୁ ରୁଣ୍ଡ ହୁଅନ୍ତି ବହୁତ୍ ଭଲ ସେଁ ବସି କାଜୁ
ଆଚ୍ଛା ଆଚ୍ଛା ଭାରି ଭଲ ନା।
ହୁଁ ହୁଁ
ଆଉ କଣ ଏବେ କଣ କ ତମର ଯୋଉ ଚା ଚାଷବାସ ତ କରନ୍ତି କଣ ପିଠା କରିକି ଖାଆନ୍ତି ନା ରୁଟି?
ଉଁ ଅଟା କିଣିକି ରୁଟି କରିିକି ଖାଆନ୍ତି।
ଏଇ ଚାଷବାସ କାମ ତ ଆପଣ ଜାଣିଥିବେ ସେମାନେ ଦିନ ସାରା ଭୋକିଲା ରହୁଥିବେ।
ହଁ ହଁ
ହଁ ପ ଭା ରାତିକି ଭାତ ହିଁ ପଖାଳ ଖାଇବେ ଗାଧୁଆ ବେଳେ ଭାତ। ସଖାଳେ ପଖାଳ ଆଉ ରାତିରେ ବି ପଖାଅ। ପଖାଳ ଖାଇଲେ ହିଁ ତ ମାନେ ନାଇଁ ନାଇଁ ସେ ଆମର ବି ଖାଏ।
ରୁଟି ଖାଆନ୍ତିନି ନାଇଁ ପରିଶ୍ରମ କରନ୍ତି ତ ପରିଶ୍ରମ କରନ୍ତି କରିକି ଆସି ଖାଇ ପିଇକି ଶୋଇପଡନ୍ତି ଆଉ।
ହଁ ଆଜ୍ଞା ଆଜ୍ଞା ତୋରାଣୀ ଟିକେ ପିଇ ଦେଇ ଶୋଇ ଚନ୍ତି ସେମାନଙ୍କୁ ଶା ନ୍ତି ଲାଗେ, ଆଉ ରୁଟି ଟା ଆମେ ଖାଆନ୍ତି ସିନା ରୁଟି ଟା ଲୋକ ହାଲ କା ପରିଶ୍ରମ କରୁଥିବା ଲୋକ ସେମାନେ ଖାଇ ଦେଇକି ଆରାମସେ ଶୋଇଯିବେ। କିନ୍ତୁ ହାର୍ଡ ପରିଶ୍ରମ କରିବା ଲୋକ ସେ ତ ଖାଇକି ରୁଟି ଶୋଇପାରିବେନି ନା।
ଆଚ୍ଛା ଆଚ୍ଛା
ଆଜ୍ଞା।
ଆପଣ ବି ରୁଟି ଭାତ ଖାଆନ୍ତି।
ଆପଣଙ୍କ ଖାଇବା ପିଇବା ସରିନି।
ନା ସରିନି ଆମର ସେ ଉମ ଉଁ ରୁଟି ସନ୍ତୁଳା ହଉଛି ଖାଇକି ଶୋଇବି ଆଉ ଆମର ଭାତ କେହି ଖାଆନ୍ତିନି। ଆମର ସବୁ ବିଜନେସ୍ ବାଲା ତ ଆଉ ସେଇ ସେଥିପାଇଁ କିି ରୁଟି ସନ୍ତୁଳା ଫନ୍ତୁଳା କରିକି ଖାଇ ସୋଇ ପନ୍ତି ଆଉ ବେଶୀ ପରିଶ୍ରମ ନାହିଁ।
ଆ ଆପଣ ସନ୍ତୁଆରେ କଣ ସବୁ ପରିବା ପକେଇଛନ୍ତି।
ଏଇ ପରିବା ସବୁ ଆମ ବାରିରେ ଲଗା ହେଇଥିଲା। ଭେଣ୍ଡି ବାଇଗଣ ଆଉ କଲରା। ଆଉ କଦଳୀ ବି ଆମ ବାରିରେ ଅଛି ଅମୃତ ଭଣ୍ଡା ଅଛି। ସେଇଗୁରା ଔଚିକି ପଡିକି ଆମର ଟିକେ ସନ୍ତୁଳା ହୁଏ ଆଉ ସନ୍ତୁଳା ହେଲେ ଟିକେ ରୁଟି ସାଙ୍ଗରେ। ହଁ ରୁଟି ସାଙ୍ଗେରେ ଖାଇବାକୁ ଟିକେ ଭଲ ଲାଗେ ଆଉ
ହୁଁ ହଉ ଆଉ ଖାଇବେ କେତେବେଳେ ନଅଟା ତ ବାଜିଗଲାଣି।
ନଅଟା ବାଜିଲାନି ଦଶଟା ସୁଦ୍ଧା ଆମର ଖାଇ ପିଇକି ସବୁ ଶୋଇପଡନ୍ତି ସାଢ଼େ ନଅଟା ଦଶଟା ରେ ଖାଆନ୍ତି ଆଉ।
ଆଜ୍ଞା। ହଉ ମାଉସି ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା ପୁଣି କେବେ ଆ ଆପଣଙ୍କୁ କରିବି ଆପଣଙ୍କ କଲ ଅପେକ୍ଷାରେ ରହିଲି ରହୁଛି ନମସ୍କାର।
ଅନ୍ଦ ରଖ। ହଉ ଆଜ୍ଞା ନମସ୍କାର।